ହାଲୋ। ହଁ ହ୍ୟାଲୋ। ହାଲୋ।
ହଁ ବୋଧେ କଟିଗଲା
ଆଜ୍ଞା ଆଜ୍ଞା। ହଁ ହଁ ହାଲୋ।
ହାଲୋ।
ହଁ ମୁଁ ଶୁଭୁଛି ଆପଣଙ୍କୁ ଶୁଭୁଛି?
ଏ ଶୁଭିଲା ହଁ କ୍ଲିଓର ଶୁଭିଲା।
ହଁ ହଁ। ନା ମୁଁ ସେଆ କହୁଥିଲି ଆପଣ ଆଉ ଆପଣ ଯୋଉ ଢେଙ୍କାନାଳରେ ଜୋରନ୍ଦା ମେଳା ଗୋଟେ ହୁଏ ନା କଣ?
ହଁ ଜୋରନ୍ଦା ହୁଏ ଜୋରନ୍ଦା ଜୋରନ୍ଦ ଯୋଉ ଠାକୁର ଅଛନ୍ତି। ହଁ ଯୋ ଆ ହୁଏ ବଡ ଆକାରରେ ହୁଏ ବି।
ସେ ସେଇଟା ହଉଛି ଅଲେକ ଅଲେଖ ଦୀଖା ବୋଧ ଯୋଉ। ସେଟା ସେଟା ସେଇଟା ଆପଣଙ୍କର କୋଉଠି ପାଖ ଖ ହବ କି?
ହଁ ସେଟା ଆମ ଘରଠୁ କୋଡିଏ କିଲୋମିଟର ତ ପାଖ ନୁହଁ। କୋଡିଏ ପଚିଶ କିଲୋମିଟର ଖଣ୍ଡେ ହବ ଆଉ।
ହଁ ହଁ ହଁ।
ତ ଦେଖ।
ସେଟା ଆପଣ ଯାଇଥିଲୁ।
ମନ୍ଦିର ଦେଖିଛି କିନ୍ତୁ ହଉଛି ଯାତ୍ରା ଟା ଦେଖିନି।
କେବେ ଯାଇ ନାହିଁ।
ଆଁ?
ମୁଁ ଏଇ ଢେଙ୍କାନାଳ କେବେ ମୁଁ ଯାଇନାହିଁ ମାନେ ଶୁଣିଛି କପିଳାସ ତ ଫେମସ। ଠାକୁରଙ୍କର। ଆଉ ଜୋରନ୍ଦା ବି ସେମତି ମେଳା ଆକାରରେ ସେଠି ବଡ ମେଳା ହୁଏ ଯୋଉ ଜୋରନ୍ଦା ମେଳା। ମୁଁ ଯାଇ ନାହିଁ। ଆଜ୍ଞା।
ଢେଙ୍କାନାଳରେ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା।
ହଁ ସେ ହଁ ଲକ୍ଷ୍ମୀ ପୂଜା। କେମତିିବଏ ସେଇଟା
ସେଇଟା ମୁଁ ବି ଦେଖିନି ଢେିକଣ ଆମର ବହୁତ ଦୂର ହେଇଯାଉଛି। ଆମେ ରାତିରେ ଯାଇକି ଦେଖିକି ଆଉ ଆସିପାରୁନା। ସେଥିପାଇଁ ଯାଇନି କେବେ ଲକ୍ଷ୍ମୀ ପୂଜା ମୁଁ ବି ଦେଖିନି ଢେଙ୍କାନାଳ ହେଇକି ବି ମୁଁ ଦେଖିନି।
ହଁ ହଁ
ମୁଁ ଖାଲି ଭୁବନ ଆମର ଭୁବନରେ ଏଇଠି ଗୋଟେ ଦୁର୍ଗା ପୂଜା ହୁଏ। ବଳଦ ଯାତ୍ରା ହୁଏ ଭୁବନରେ। ଫେମସ୍ ବଳଦ ଦେଖ ଆଉ ମନ୍ଦିର ରେ ଏମିତି ବୁଲାବୁଲି କରିକି କିନ୍ତୁ ଯାତ୍ରା ଦେ ଖି ବି ଏତେ କାଟ ରାତି ଯିବା ପାଇଁ କଣ ହୁଏନି ଆଉ। ଏବେ ଜଙ୍ଗଲ ଟିକେ ଯିବାକୁ ପଡିବ ନା।
ଓହୋ ଢେଙ୍କାନାଳ ହାତୀ ନା କଣ ଗୋଟେ ବାହାରନ୍ତି ନା କଣ ବାହାରନ୍ତି?
ହାତୀ ପ୍ରାୟତଃ ହାତୀ ଆମେ ଯୋଉ ଗଲେ ଦେଇକି ଯିବୁ ଢେଙ୍କା ସେଠି ପ୍ରାୟ ହାତୀ। ହଉ ସକାଳଟା ସେଟା ତୋର ବେଶୀ ବାହାରିନ୍ତି ଆ ସେଇଥି ପାଇଁ ଡରିକି କେହି ଯାଆନ୍ତିନି ଆଉ।
ହଁ ହଁ ହଁ। ସେଠି ଆଙ୍କର ଗୋଟେ ମାନେ ଯୋଉ ଗୋଟେ ଅଛି ଷ୍ଟାଫ ଜଣେ ମାନେ କୁହନ୍ତି ତ ଆମେ ଢେଙ୍କାନାଳ ଆସିଛୁ ମୁଁ ଜାଣିନି କୋଉ ଜାଗା କିନ୍ତୁ ଏ ଲକ୍ଷ୍ମୀ ପୂଜା ଟାଇମ ରେ ଛୁଟି ହେଲେ ଯେ ସେ ପଳାଏ ମାନେ ସେଟା କୁମାର ପୂର୍ଣ୍ଣିମା ଟାଇମ୍ ରେ ପଡେ ନା। ଯେତେବେଳେ ଛୁଟି ହୁଏ ସେତେବେଳେ ସେ ପଳାଏ। ଆଉ ସିଏ ତ କୁହେ କୁହେ ଆମର ଲକ୍ଷ୍ମୀପମ କ ଏମତି। ନା ସେ କୁଏ ସବୁ ଜାଗାରେ ଗୋଟେ ଜାଗାରେ ସବୁ ମେ ରଖାଯାଏ। ସବୁ ଏମତି ଭସାଣି ଟାଇମ୍ ରେ ଏମିତି କଣ ହୁଏ। ହଁ ହୁଏ ବଢିଆ ହୁଏ ଲ।
ହଉଛି ଏବେ ସବୁ ସାଇ ରୁ ମେ ଢ ଆସିକି ଗୋଟେ ଜାଗାରେ ରହୁଛନ୍ତି। ତାପରେ ସମସ୍ତେ ଲାଇନ୍ ବାଇ ଲାଇନ୍ ହେଇକି ପ୍ରସେସନ ନ କରୁଛନ୍ତି। ତାପରେ ବହୁତ ପ୍ରକାରେ ମାନେ ଢେଙ୍କାନାଳ ଟାଇମ୍ ରେ ଦିନରେ ଯାଇଛି ମୁଁ। ଙ୍କାନାଳକୁ ଏତେ ସୁନ୍ଦର ମାନେ କଟକରେ ଯେମିତି ଦୁର୍ଗା ପୂଜା ସଜା ହୁଏ। ସେଇ ତାଭଳି ସେ ତା ପାଖାପାଖି ନୁହଁତ ସେଇ ଭଳିଆ ପୁରା ଢେଙ୍କାନାଳ ସଜା ହୁଏ। ପୁରା ସୁନ୍ଦର ଦେଖ
ହ ହଁ ହଁ। ହଁ ଯେମିତି କଟକରେ ଯେମିତି ଦଶହରା ଆ ହୁଏ ଦଶରା ତ କଟକ ଆଜ୍ଞା
ସେମତି ହୁଏ। କଟକରେ ଯେମତି ହୁଏ। ଆମର ସେମିତି ଢେଙ୍କାନାଳ ଫେମସ। ଚାରିଆଡେ ଖାଲି ସାଜସଜା ଲାଇଟି। ଆଉ ଡେକୋରେସନ ସବୁ ହେଇଥିବ।
ମାନେ କେତେ ମାନେ କେତେ ଦିଣି ହୁଏ ସେଟା?
ଏଟା ଦ-ଦ-ଦଶ ଦିନ କି ପନ୍ଦର ଦିନ ବୋଧେ ହୁଏ କି କଣ।
କୁମାର ପୂର୍ଣ୍ଣିମା ଦିନରୁ।
କୁମାର ପୂର୍ଣ୍ଣିମା ଦିନରୁ ପନ୍ଦର ଦିନ ପ୍ରାୟ ରୁହେ। ଆର ବର୍ଷ ତ ପନ୍ଦର ଦିନ ହିଁ ରହିଥିଲା।
ଓହୋ ବଢିଆ ଆଉ ମେଳା ଫେଳା ହଉଥିବେ। ବୁଲିବାକୁ ଯାଉଥିବେ ଆଉ।
ଦୋଳି ମୀନା ବଜାର ମେଳା ବଡ ଆକାର ସବୁ ହୁଏ ଆଉ। ସବୁ ଷ୍ଟଲ ତକ ସେଇ ଟାଇମ୍ ରେ
ହଁ ହଁ। ନା ଆ କ ସ ପାଖପାଖି ମେଳା ଫେଳା କହିଲା ଟିକେ ବୁଲିବାକୁ ଭଲ। ତମେ ଯେତେ ମାର୍କେଟ ଯାଅ ବୁଲି ବାକୁ ଟିକେ ମେଳା ଫେଳା ବୁଲିଲେ ସେଇଟା ଟିକେ ମଜା।
ମୁଁ ଆମର ତ ଏଇଠି ମୀନା ବଜାର ପଡେ। ଏ ଯୋଉ ଭୁବନରେ ବି ପ ପଡେ ମୁଁ ଯେତେ ମାର୍କେଟ୍ ଗଲେ ବି କିଛି ଆଣେନି ସତ। କିନ୍ତୁ ବୁଲିକି ଆସିବି ନିହାତି। ଏଇ ଯୋଉ ଦୋଳି ଖେଳିବୁ। ବୁଲିବୁ ଆସିବୁ। ମେଳା ବୁଲିବାକୁ ଟିକେ ଭଲ ଲାଗେ।
ହଁ।
ଆମେ ଜିନିଷ କିଣିଲେ ଏ ଦୋକାନ ସେ ଦୋକାନ ସେ ଦୋକାନ କିନ୍ତୁ ମେଳା ପହିଲେ ସବୁ ଗୋଟେ ଜାଗାରେ।
ହଁ ଏଇ ଛୁଆ ବି ଟିକେ ସେମାନେ ଇଣ୍ଟରେଷ୍ଟ ନେବେ। ଏଇ ଦୋଳି ସବୁ ପଡ଼ିଥାଏ ତାଙ୍କୁ ଟିକେ ଭଲ ଲାଗେ ଆଉ। ଖେଳିବା ପାଇଁ ଆଉ।
ହଁ।
ଯେତେ ଛୁଆଙ୍କୁ ପାର୍କ ନେଲେ କଣ ହେଲା ସେ ବି ପା ପାର୍କ କେତେବେଳେ ଟାଇମ୍ ହେଲେ ଯୋଉ ଦିନ ଛୁଟି ଦିନ ଥିବ କି ସେଦିନ କେତେବେଳେ ନବୁ। ଆଉ କେତେବେଳେ ଟାଇମ୍ ହୁଏନି ନେଇ ପାରୁନା। ଏଇ ବର୍ଷା ଦିନ ଏବେ ପୁଣି ଆସିଲା। ପୁଣି ଏବେ ଚାଲିବ ବର୍ଷା। ଆଉ କଣ କୁଆଡେ ଯାଇ ହବ।
ଆମର ଏଇ ରଜରେ ଏଇ ଭୁବନ ଗୋଟେ ଅଛି ବୁଦ୍ଧେଶ୍ଵର ମନ୍ଦିର। ସେ ବି ପୁରା ଫେମସ। ସେଇଠି ପା ପା ହେଇଛି ଯାହା ସେଇଠିକି ଯାଇଥିଲୁ। ଏଇ ବର୍ଷ ଏତେ ଗରମ ଖରା ଯେ ମାନେ କୁଆଡେ ଆଉ ବୁଲି ହେଲାନି। କି କୁଆଡେ ଆଉ ଯାଇବି ପାଇଲୁନି।
ବୁଦ୍ଧେଶ୍ୱର ମାନେ ଶିବଙ୍କର।
ଶିବଙ୍କ ମନ୍ଦିର ବୁଦ୍ଧେଶ୍ଵର ଭୁବନରେ ଏସିଆ ମହାଦେଶର ସବୁଠୁ ବଡ ନା ଭୁବନ।
ଅଁ ହଁ ଏ ସେ ମ ମାନେ ଆମେ ତ ମାନେ ମୁଁ ଜାଣିଚୁ ଓଡିଆ ମାନେ ଉ ମାନେ ବଡ ଗାଁ ହିସାବରେ ଭୁବନଟା ହଉଛି ବଡ ଗାଁ।
ହଁ ସେଇଠି । ସେଇ ବୁଦ୍ଧେଶ୍ଵର ମନ୍ଦିର ପୁରା ଫେମସ୍। ସେଇଠିକି ସେଇ ବୁଦ୍ଧେଶ୍ଵର ମନ୍ଦିର ପାଖରେ ଗୋଟେ ଅଛି କାଳୀ ମନ୍ଦିର ଦକ୍ଷିଣ କାଳୀଙ୍କ ମନ୍ଦିର। ସେଠି ରଜ ମହୋତ୍ସବ ହୁଏ, ବଢିଆ ବି ହୁଏ।
ଓହୋ ବୁଦ୍ଧେଶ୍ଵର ମନ୍ଦିର କଥା କହିଛନ୍ତି ଆମ ଘର ପାଖପାଖି ଜଣେ ଏମତି ଆଣ୍ଟି ଜଣେ ରହୁଥିଲେ। ସେ ହେଲା ତାଙ୍କର କିଛି ମାନସିକ ଥିଲା ବୋଲି କହିଲେ ଆମେ ଯିବୁ ବୁଦ୍ଧେଶ୍ଵର। ମାନେ ସେଇ ତାଙ୍କରି ଘର ଆକ୍ଟୁଆଲି ସେଇ‌ ଭୁବ ଭୁବନ କୋଉଠି କହୁଥିଲେ। ମୁଁ ଆଉ ଏତେ ଜାଣିନି। ସେ ବୁଦ୍ଧେଶ୍ୱରଙ୍କ କତିରେ ତାଙ୍କର କଣ ମାନସିକ ଥିଲା ସେଠି ଇଏ କରିଥିଲେ। ମୋର ମନ ଅଛି। ଯେବେ ମ୍ୟାରେଜ କରିନଥିଲି। ଯେ ହେଲା କହୁଥିଲେ ଆମ ହଁ ସେ ଆମ ପାଖାପାଖି ଜଣେ ଆଣ୍ଟି ସେ ରହୁଥିଲେ ଢେ ଏଠି ତାଙ୍କ ଘର ସେଠି ଢେଙ୍କାନାଳ। ଆଉ ସେ ଭୁବନ ତାଙ୍କ ଘର। ସେଇ ସେବି କିନ୍ତୁ ତାଙ୍କ ଏଠି ଏଠି ଆମ ଘର ପା ପାଖପାଖି ଆସିକି ଘର କିଣିକି ଏଠି ରହିବେଣି। ଜାଗା କିଣିକି। ସେଠି ତାଙ୍କର ଦିଅ ସେଠି ତାଙ୍କ ଦିଅର ଫିଅର ତାଙ୍କର ଅଛି କଣ ଡିଷ୍ଟର୍ବାନ୍ସ ତାଙ୍କର କଣ ହେଇଥିଲା। ତ ସେଠୁ ସିଏ ନେଇଆସିକି ଏପଟେ ଏମିତି ଗାଁ ସାଇଡରେ ଟିକେ ଭଲ ରହିବ ବୋଲି ହଁ ସେଠି କିଣି ଥିଲେ ଜାଗା। ଆଉ ସେଠି ରହି ରହି ମୁଁ ସେଇ ଯାଇଥିଲେ ମୋତେ ଏମିତି ମନ ମ ଏଇ ବୃଦ୍ଧେଶ୍ଵରଙ୍କ ନାଁ କହିଲେ ମୁଁ ସେଇଆ ଭାବିଲି। ମୁଁ କହିଲି ବୋଧେ ବୋଧେ ଏଇଟା ବୋଧେ ହେଇଥିବ। କିନ୍ତୁ ଭୁ ଭୁବନ ବୋଲି ତାଙ୍କ ଘରଟା ମୁଁ ଜାଣିଥିଲି।
ହଁ ବୁଦ୍ଧେଶ୍ଵର କାହିଁକିନା ପାର୍କ ହେଇ କରିଦେଇଛନ୍ତି ମାନେ ସବୁଆଡେ ଚାରିଆଡେ ଗଛ ପୁରା ଛାଇ ବସିବା ପାଇଁ ସି ସିମେଣ୍ଟରେ ଗୋଟେ ଗୋଟେ ଚେୟାର ଟେବୁଲ ଟାଇପର କରିଦେଇଚନ୍ତି। ଆଉ ଏଠି ରିଙ୍ଗ୍ ସେରିମନି ଯଦି ମାନେ କୌଣସି ବାହାଘର ବି ରହୁଚି ଆଉ ସେରିମନି ବି ହଉଚି।
ହୁଁ ହୁଁ।
ମାନେ ଗୋଟେ ଟୁରିଷ୍ଟ ପ୍ଲେସ। ତାପରେ ନଈ ବି ବ୍ରାହ୍ମଣୀ ନଦୀ ବି ବୁଦ୍ଧେଶ୍ଵର ମନ୍ଦିର କରରେ ଯାଉଚି।
ଆପଣଙ୍କ ଢେଙ୍କାନାଳର ନଦୀଟା କଣ ବ୍ରାହ୍ମଣୀ।
ଆଜ୍ଞା।
ହଁ ହଁ।
ବ୍ରାହ୍ମଣୀ ଯାଇଛି ସେଇ ବୁଦ୍ଧେଶ୍ଵର କରେ ଯାଇଛି।
ଓହ ଆମର ତ ଏଟା ବୈତରଣୀ ଆଉ।
ସେଇ ବୈତରଣୀ ନଦୀକି ପୁରା ଲାଗିଛି ତ ସେଇ ସପ୍ତ ଭଉଣୀଙ୍କ ମ
ହଁ ତ ମାନେ ଯେତେବେଳେ ଆ‌ ନ ଈ ଯେତେବେଳେ ବହୁତ ମାନେ ପାଣି ହେଇଯାଏ ନଈ ବଢିଯେବେ ହେଇଯାଏ, ଏଟା ବନ୍ଧ ବା ପାଖାପାଖି ପାଣି ପଳେଇ ଆସେ ରୋ ପା ମାନେ ବ ମାନେ ଉପର ବନ୍ଧ ଯୋଉ ଅଛି ତଳ ଏନଏଚ ଯୋଉ ଅଛି ସେପଟେ ସେତେ ଆଡ ପର୍ଯ୍ୟନ୍ତ ପଳେଇ ଆସେ। ଜଗନ୍ନାଥ ମନ୍ଦିର ଯୋଉଠି କହିଲେ ତ ସେତେଆଡ ପର୍ଯ୍ୟନ୍ତ ପାଣି ପଳେଇଆସେ। ସେ ଜମ ମାଙ୍କ ଭଉଣୀ ଯୋଉ ଅଛନ୍ତି ସାତ ଭଉଣୀ
ହଁ ସା କରିକି ପାହାଚରେ ଯାଇକି ବୈତରଣୀକି ଭି
ହଁ ହଁ ହଁ ସେଟା ପୁରା ବୁଡି ଯାଏ। ସେ ତା ବୁଡିକି ଜଗନ୍ନାଥଙ୍କ ଏଠି ଲୋକମାନେ ବି ଏଠି ମାନେ ବ୍ରାହ୍ମଣ ମାନେ ଖାଲି ଡଙ୍ଗାରେ ଯାଇଁ ଫୁଲ ପକେଇକି ଠାକୁରଙ୍କ ନାଁ ରେ ମାନେ ଡଙ୍ଗା ଭିତରେ ଯା ଆଳତୀ କି ଭୋଗ ଯା ନେଇକି ଯାଇକି ସେ ସେୟାକୁ ଉତ୍ସର୍ଗ କରିକି ଆସନ୍ତି। ନାଁ। ପୁରା ପାଣି ଭିତରେ ସିଏ ପୁଣି ମା ଅଛନ୍ତି ସେଠି ଭିତରେ ସାତ ଭଉଣୀ ପୁରା ଭିତରେ ଅଛନ୍ତି। ଆଉ କେତେବେଳେ କିଏ କୁଆ ମା ହବ। ସେଠି ଏମିତି ନାହିଁ ସେମିତି କିଛି ନାହିଁ ସେଇଟା ଏମିତି ତାଙ୍କ ଆଗ ତାଙ୍କ ନେଇ ନା ନେଇକି ଉଚ୍ଛବ କରିଦେଲେ ସେଇଟା ହଉଛି ଆଉ।
ହଁ ପୁରା ମର୍ତ୍ତ୍ୟରେ ସିଏ ଅଛନ୍ତି ଆଉ।
ହଁ ସେଠି ଅଛି ଆମର ଆଉ ଗୋଟେ ପାଖାପାଖି ଆମର ମାନେ ଆମ ଘର ପାଖାପାଖି ଆମର ଆମ ଘର ହଉଛି ଆମର ସେପଟ ହଉଛି। ଅଛି ସିଦ୍ଧେଶ୍ଵର ମନ୍ଦିର ପାଖା ପାଖିରେ ଆମର। ହୁଁ ଆମର ବି ସେମିତି ସେଠି ବି ହେଲା ଆମର ପିଣ୍ଡ ଦାନ କରାଯାଏ ସେଠି ପିତୃପୁରୁଷଙ୍କର ଆମର ଶିବ ସିଦ୍ଧେଶ୍ଵର ଶିବ ଅଛନ୍ତି ଆମ ଘର ପାଖାପାଖି ସେ ବହୁତ ମାନେ ଇଏ ପାତାଳେଶ୍ଵର ସିଏ ସେନ ପାତାଳ ରୁ ଆସିଛନ୍ତି। ଶିବ। ଆଉ ସେ ମନ୍ଦିର ମାନେ ଏତେ ବଢ଼ିଆ ହେଇଛି ସେଠି ବି ସେମିତି ଏ ନଈ ନଈ ଯେତେବେଳେ ପାଣି ହେଇଯାଏ ପୁରା ଫୁଲ ହେଇକି ବି ପୁରା ବନ୍ଧ ପାଖାପାଖି ପଳେଇ ଆସେ। ଆମର ସେଠି ଗୋଟ ଅଶୋକା ଅଷ୍ଟମୀ ଏଇ ଯୋଉ ଯେତବେ ରାମ ନବମୀ ପୂର୍ବରୁ ଯୋଉ ଅଷ୍ଟମୀ ପଡ଼େ ସେତେବେଳେ ଗୋଟେ ଯାତ୍ରା ହୁଏ ସେଇଠି ଆଜ୍ଞା।
ସରବର ଯାତ୍ରା କି?
ନାଇ ହେଇଟା ଅଶୋକ ଅଷ୍ଟମୀ ଅଷ୍ଟମୀ ଯାତ୍ରା ହୁଏ ଗୋଟେ।
ହଁ ନାଇଁ ଯାଜପୁର ରୋଡରେ ଫେରକମ୍ ପାଇଁ ରୋଡ଼ରେ ସରୋବର ଯାତ୍ରା ହୁଏନି। କଞ୍ଚୁ ପାଣ୍ଡବଙ୍କର ମୂର୍ତ୍ତି ସେଇଠି ଅଛନ୍ତି। ଦେଖି ନାହାନ୍ତି କେବେ ବୋଧେ ଯାଇନାହାନ୍ତି।
ନାଇଁ ରୋଡ ମତାମତା ଆଉ ଏତେ ଜଣ ନାହିଁ।
ହ ହ ଯାଜପୁର ଟାଉନ ମାନେ ଏଇଠୁ ଯାଜପୁର ରୋଡ ଟା ଯେତିକି ବାଟ ଯାଜପୁର ରୋଡୁ ଟାଉନ ଟା ସେତିକି ବାଟ।
ହଁ ମାନେ ଖାଲି ଗୋଟେ ସୁବିଧା ହେଇନି ଯେ ଯଦି ଆହୁରି ଷ୍ଟେସନ ପାଖା ପାଖି ହେଇଯିବ ଯାଜପୁର ଟାଉନଟା ତାଲେ ଆହୁରି ବହୁତ ଡେଭଲପ ହେଇଯିବ। ଏବେ ତ ବହୁତ ହେଇଗଲାଣି ଏବେ ମେଡିକାଲ କଲେଜ ନୂଆ ଗୋଟେ ହେଇଛି ଏବେ। ଆହୁରି ହସ୍ପିଟାଲ ତ ବହୁତ ଯେମିତି ଆଗରୁ ଥିଲା ଆଉ ସେମିତି କିଛି ନାହିଁ ମାନେ ବହୁତ ଏବେ ଶିଶୁ ବି ଯେମତି ଜିମ ଯଦି ଆପଣ କଟକରେ ଶିଶୁ ବିଭାଗର ଅଲଗା ପାଇବେ କ୍ୟାନସର ସବୁ ଅଲଗା ଡିଭା ମାନେ ଅଲଗା ଡିପାର୍ଟମେଣ୍ଟ ସବୁ ଥିବେ ବିଭାଗର। ସବୁ ଏବେ ଅଲଗା ଅଲଗା ହେଇଗଲାଣି।
ଏବେ ସେଇ ବ ପାଇଛି ଏ ସେଇଠି ଆ ଭାଉଜଙ୍କର ପୁଅ ଜନ୍ମ ହେଇଥିଲା ସେଇ ବ ମ ପୁରା ବଢିଆ ହେଇଛି ବି ମେଡିକାଲଟା।
ହୁଁ। ଏ ବଢିଆ ହେଇଗଲାଣି ଆଉ ମାନେ ସେମିତି ଆଉ ଆଗରୁ ଏପଟେ ଯିଏ ପଶିକି ଆସିକି ଯିବାକୁ ମାନେ ମେଡିକାଲ ଯିବାକୁ ହେଲେ ଗୋଟେ ଲାଗିବ ଦି ଘଣ୍ଟାର ଏବେ ସବୁ ଇଏ ହେଇଗଲାଣି ନା। ଆପଣ ଖାଲି ଜଷ୍ଟ ପଚାରି ଦେବେ ଯେ ଏଇ କୋଉ କୋଉ ବିଭାଗରେ କୋଉ ମାନେ ଅଛନ୍ତି ସାଙ୍ଗସା ସାଙ୍ଗେ ସାଙ୍ଗେ ଆପଣ ପାଇଯିବେ।
ତାପରେ ପୁରୁଣା ମେଡିକାଲରେ କଣ କି ଟିକେ ବହୁତ ଅପରିଷ୍କାର।
ହଁ ହଁ ବହୁତ ବହୁତ ହୁଁ ହୁଁ ହଁ। ହଁ।
ଏଇଠି ଏବେ ବଡ ଆକାରରେ ବି ହେଇଛି ହଁ ଏଇଟା ସତ ଯାଜପୁର ମେଡିକାଲ। ତୁ ବି ଯାଇଛି।
ହଁ। ଏବେ ବହୁତରେ ରେଷ୍ଟୁରାଣ୍ଟ ମାନେ ବହୁତ ହୋଟେଲ ସବୁ ଖୋଲିଲାଣି ଯେ କହିବ ନାହିଁ। ଏବେ ନୂଆ ନୂଆ ଖାଲି ମୁଁ ଖାଲି ମାନେ ମୁଁ ତ ଆଉ ବେଶୀ ଦେଖି ଭିତରକୁୁ ଆଉ ଯାଇନି କିନ୍ତୁ ଏବେ ସବୁ ଆ ଆଡ଼ଭଟାଇଜରେ ଦେଖୁଛି ଯେ ଏଠି ଏଠି ଏମିତି ଏଟା ଖୋଲିଲା ସେଟା ଖୋଲିଲା ଇଏ ହେଲା ମୁଁ କଇଲି ଯା ବଢିଆ ଆଉ ପୁରା ଦିନକୁ ଦିନ ‌।
ହଁ ମୋ ବା ମୋ ବାପା ଆଉ ମୋ ସ୍ଵାମୀ ବୁଲାବୁଲି କରିବାକୁ ବହୁତ। ଭଲ ପାଆନ୍ତି ଆଉ ମୋ ମୋ।